ଆ ଭାଉଜ।
କଣ ଆଉ ଧୂପ ଦେଇ ପ୍ରଣାମ କରିକି ଆସିଲ।
ଧୂପ ତ ଭାଉଜ ଦେଇ ଦେଇଦେଇଚନ୍ତି, ମୁଁ ଖାଲି ଟିକି ନମସ୍କାର କରିକି ଆସିଲି। ମୁଁ କହିଲି ଅଧା କଥା ହେଇ ଥିଲୁ, ଟିକେ ଆଉ ଟିକେ କଥା ହେଇ ଆସେ।
ହୁଁ। ଆଉ ଧୂପ ଦେଇ ସାରିଲା ପରେ କଣ ଏଇନା
ନାଇଁ ଏଇ ଟିକେ କଥା ହେଇଯିବି, କଥା ହେଇକି ଟିକେ ହଁ ପାଠ ପଢେଇବି, ଗୋଟେ ପିଲା ପଢୁଚି ତାକୁ ପଢେଇବି ଟିକେ।
ଆଚ୍ଛା।
ଆଜ୍ଞା।
ତମେ ପାଠ ପଢଉଚ ନା।
ହୁଁ ପାଠ ପଢଉଛଚି ଗୋଟେ ପିଲାକୁ।
ହଁ ଭଲ କରିଚ କାଇଁ ବସିବ ଦିଉ ଉଁ ମାନେ ଏ ବାଗେ ତମର ବି ପାଠ ପଢା ବି ଗୋଟେ ପ୍ରୟାସ ମନ ରହିବ ଆଉ ହ ସେ ବାଗେ ବି ଦି ପଇସା ବି ବାହାରିବ।
ହୁଁ।
ଆଉ କଣ ହବାକୁ ପୁଣି ମନରେ ଗୋଟେ ଅଛି ଇଚ୍ଛା। କୋଉ ଲାଇନରେ
ମୁଁ ତ ବାଣିଜ୍ୟ ବିଭାଗରେ ପାଠ ବର୍ତ୍ତମାନ ପଢୁଛି। ମୋର ଦ୍ଵିତୀୟ ବର୍ଷ ଏବେ ହେଇଛି। ତ ମୁଁ ଯାଉଛି। ତ ଠିକ ଅଛି ବାଣିଜ୍ୟ ଉଁ ଅ କି ଇଏରେ କଣ ତାର ଶାଖାରେ ସବୁ କଣ ଅଛି ଯେମତି ଏତିକି ଆମର, ଉ ବ୍ୟାଙ୍କରେ ଯେମିତି କି ହଉ କି ନହେଲେ ଶିକ୍ଷକତା ଆଉ ମୋର ଇଚ୍ଛା ଅଛି ଶିକ୍ଷକ ହବା ପାଇଁ। ପୁଣି କେବେ କେବେ ଇଚ୍ଛା ଅଛି ଏଇ ଯୋଉ ଉ ରେଳ ବିଭାଗରେ ରହିବା ପାଇଁ ତ ଦେଖିବା ଆଉ। ଗୋଟେ ବର୍ଷ ଏବେ ଭାବିବା ପାଇଁ ନେଇଚି। ତ କଣ ହଉଛି ଆଉ, ମୁ ଭାବୁଛି ଏଇ କିଛି ଗୋଟେ କରିବି, ତା ସହିତ ଅଲଗା ପାଇଁ ପାଠ ପଢିବି।
ହୁଁ। ଆଉ ମଶା କାମୁଡୁଛନ୍ତି ନା ତମର
ହଁ ହଁ ଏ ତ ବର୍ଷା ଜାଣିଛନ୍ତି, କି ହୁଁ।
କୁହ ଆର ବର୍ଷ ମନ ଥିବ। ଆର ବର୍ଷ ହଇଜା ରୋଗ ହେଇଥିଲା।
ହୁଁ ହୁଁ ହଇଜା ହୋଇଥିଲା।
ହୁଁ ଜାଣିଥିବ ହଇଯା କଣ ପାଇଁ କଣ ପାଇଁ ବ୍ୟାପେ ହଇଯା।
ହଁ ହଁ ଏଇ କେତେ ଲୋକ ତାଙ୍କର ପେଟ ଫାଷ୍ଟ ପେଟ କାମୁଡିବ, ତାପରେ ଝାଡା ହ ହବ ବାନ୍ତି ହବ ଯାଇକି ମେଡିକାଲରେ ପଡିବେ।
ଡାକ୍ତରଖାନାରେ ବେଡ ବି ମିଳିଲାନି ଖଟିଆ ମିଳିଲାନି। ଏତେ ରୋଗ ହେଇଗଲା। ଆଗେ ଆଗେ ସବୁ ହଇଜା ରୋଗରେ ବହୁତ ଲୋକ
ହୁଁ ଇଏ କଲରା କଲରା କଣ ଗୋଟେ କୁହନ୍ତି। କଲରା ବେମାରୀ ତ ସେଇ ସେଇଥିଲା କି ସବୁ ଘରେ ଯୋଉ ବନ୍ଦ ହେଇଗଲାନି କି ଉଁ ବଜାର ବନ୍ଦ ହେଇଗଲା କି କି ବାହାର ଜିନିଷ ଖାଇବା ବି ବନ୍ଦ ହେଇଗଲା। ଯେମିତି କିି କରୋନା ମହାମାରୀ ହେଇଥିଲା ଆମର
ଏ ବାବାରେ ବାବାରେ କୁହନି, ଆଜିିବା ସେ ଜଣେ ବନ୍ଧୁ ସେମତି ଫୋନ କରିଥିଲେ ଏଇ କରୋନା କଥା କଥା ହଉଥିଲେ, କହିଲେ କରୋନା ବେଳେ ମନ ଥିବ। ମୁଁ କହିଲି କୁହନି କୁହନି ଭଗବାନ ସେ ଦୁଃଖ ଆଉ ଓଡିଶାକୁ ଭାରତ କୁ ନ ଆସୁ। ଓଡିଶା ତ ନୁହଁ ଭାରତ ବର୍ଷକୁ ନ ଆସୁ କେତେ ଧନ ଜୀବନ ନଷ୍ଟ ହେଇଗଲା କଣ ସବୁ ହେ ଭଗବାନ। ଧନୁ ଜୀବନଟା ବଡ କଥା ନୁହଁ କେତେ ଲୋକଙ୍କ ଜୀବନ ଚାଲିଗଲା। ମାନେ ନିଜର ଆପଣା ସ୍ଵଜନକୁ କେହି ଛୁଇଁ ଦେଲେନି ତାଙ୍କ ଡେଡ ବଡି କୁଆଡେ ଗଲା। ଆଉ ପୁଣି ମନ ଏଇ ଜୁନ ମା ମାସ ହେଲେ ଜୁନ ଚାରି ତାରିଖ ଏ ମନେ ପଡିଯାଏ ବାହାନଗାର ଟ୍ରେନ ଦୁର୍ଘଟଣା।
ହଁ ଠିକ କହିଲେ ଯେମିତିକି ବାହାନଗା କିଏ କାହାର ବାପା କାହାର ଭାଇ- କାର ମା କାହାର କିଏ କୋଉ ଆଶା ନେଇ କିି କୋଉଠୁ ଫେରୁଥିବ କୋଉ ଟିକେ ଯାଉଥିବ। ହୁଁ ତ ଏମିତି ହେଇଗଲା କିଏ ଦେଖିପାରିଲେନି କିଛି ହେଇପାରିଲ ପୁରା ଛି। ପୁରା ଛିନବିନ ହେଇଗଲା ପୁରା ସମସ୍ତଙ୍କର ଜୀବନ ଟା।
ହଁ ଲୋ କେତେ କେତେ ଦିନ
କେତେ ଛଟପଟ ହେଇକି ମଲେ ମାନେ ଆଉ ଇଏ କରିବା ମାନେ ଗୋଟେ ଜାଗାରେ ପୋଡିଦେଲେ। ପୋତି ପକେଇଲେ ଲୋକଙ୍କୁ ଆଉ ମାନେ ତାଙ୍କୁ ସବୁ ଆଉ ନେଇ ପାରିଲେନି ଏତେ ମାନେ ଇଏ
ହଁଲୋ କୁହନି କୁହନି ହେ ଭଗବାନ ହେ ଜଗନ୍ନାଥ। ହେ ଜଗନ୍ନାଥ ଆଉ ଏତେ ବଡ ବିପଦ ତମେ ଓଡିଶା ବାସୀଙ୍କୁ ନଦିଅ।
ମାଳିକା ମାଳିକା ସବୁ ସତ କରୁଛି ଯେମିତିକି କହିଲେ ଚିନା ବ୍ୟାଧି ଆସିବ ଏ କରୋନା ମହାମାରୀ ଆସିଲା ମୁହଁରେ ସମସ୍ତେ ତୁଣ୍ଡି ଦେବେ ତ ସମସ୍ତେ ମୁହଁରେ ତୁଣ୍ଡି ଦେଲେ। ତ ସବୁ ଦିନକୁ ଦିନ ସତ ହେଇ ହେଇ ଯାଉଚି।
ଆଉ ତମେ ଯୋଉ ଅନେଶତ ମସିହାରେ ତ ତମେ ଜନ୍ମ ହେଇନଥିବ ହେଲା ସେ ଯୋଉ ସମୟରେ ଯୋଉ ମହାବାତ୍ୟା ସବୁ ସେ ଦି ସେଇ ବର୍ଷ ଠାରୁ ବହୁତ ଲୋକ ସଚେତନ ତନ ହେଇଗଲେ ମରୁଡି ତ ମରୁଡି କଥା ନୁହଁ ସେଇ ବର୍ଷ ଠାରୁ ଲୋକ ବହୁତ ସଚେତନ ହେଇଗଲେ। କଣ ସଚେତନ ହେଇଗଲେ ନା ସିଏ ଆର ଅକ୍ଟୋବର ଅଣତିରିଶ ତାରିଖି ତମେ ତ ଜନ୍ମ ହେଇଥିବ କି ନଥିବ ତମେ ତ ଏ କିଛି ଛୋଟ ଛୁଆ ଯେମିତି ଟିଭି ରେ ରେଡିଓ ରେ ରେଡିଓ ବାଜୁଥାଏ ସେତେବେଳେ ଘନ ଘନ ନ୍ୟୁଜ କହୁଥାଏ କେହି ବିଶ୍ଵାସ କରୁନଥାଆ ହଁ। କରୁନଥାନ୍ତି ଯୋଉ ପବନ ଜାଣିଛ ଗୋଟେ ଏରସୋମା ବୋଲି ଗୋଟେ ଗାଁ ଟୋଟାଲି କେହି ରହିଲେନି ଟୋଟାଲ ସେ ଗାଁ ଟା ଭାସିଗଲା। କେତେ ଗୋରୁ କେତେ ଗାଈ କେତେ ଘର ଓହୋ ଉଣେଇଶ ଅନେଶତ ମହାବାତ୍ୟା
ମାନେ ଆପଣ ମାନେ ଯୋଉଟା ଦେଖିଚନ୍ତି ଉଣେଇଶ ସ ଅନେଶତ ମସିହା ବାତ୍ୟା ଆମ ପାଇଁ ସେଇଟା ଇତିହାସ। ସେମିତି ଆମେ ମାନେ ଯୋଉଟା ବାହାନଗା ଟ୍ରେନ୍ ବାହାନଗ ଉଁ ରେଳ ଆକ୍ସିଡେଣ୍ଟ ଆଉ ଏ କରୋନା ମହାମାରୀ ଆମ ମଁ ଆଗରେ ଆମ ଉଁ ଆଖି ଆଗରେ ଯୋଉଟା ଘଟି ଯାଇଛି ଆମ ପିଲା ମାନଙ୍କ ପାଇଁ ଆଗାମୀ ପିଢି ପାଇଁ
ସେଟା ଇତିହାସ ହଁ ଆମେ କଣ ହଇଜା କଲରା ମହାମାରୀ ଦେଖିଥିଲେ କିନ୍ତୁ ଆମେ ଯେତେବେଳେ ପଢିଲେ ପଞ୍ଚମ ଷଷ୍ଠ କ୍ଲାସ ରେ ପଢିଚେ ସେଇଟା ଜିନ୍ତି ଆମ ଇତିହାସରେ ଲିପିବଦ୍ଧ ଇଏ ବି ସେମତି ବହୁତ ଭୟାନକ ସେ ଦୃଶ୍ୟ କରୋନା ଯେମିତି ହେଲା ସିଏ କରୋନା ର ତ ଦି ବର୍ଷର ଇଏ କି ବର୍ଷକର କାର୍ଯ୍ୟକଳାପ ଆଉ ସେଇଟା ତିନି ଦିନରେ ସେତିକି କରିଦେଲା। ହେଲା ଆଉ ସେବେଠାରୁ ଅଁ ସେବେଠାରୁ ମଣିଷ ପୁରା ସଚ ସଚେତନ ଟା ଦେଖୁନ ଟିକେ ବାତ୍ୟା ବନ୍ୟା କଥା ଆସିଲେ ବି ମଣିଷ ସଚେତନ ଉଚା ସ୍ଥାନକୁ ସରକାର ପଦକ୍ଷେପ ନେଇଯାଉଚନ୍ତି ସେତେବେଳେ ଏତେ ମାନେ ଏ ପ୍ରକୃତି ନା ପ୍ରକୃତିର କା କୁ ବା ଭରସା ଅଛି। ସେ କିଛି ବି କରିପାରେ ଏଇନା ଚାହିଁଲେ ଭସେଇ ଦବ ଏଇନା ଚାହିଁଲେ ବୁଡେଇ ଦବ।
ହୁଁ।
ବହୁତ ଲୋକ ବହୁତ ଲୋକ ବହୁତ ଜୀବନ ନଷ୍ଟ ହେଇଗଲା। କେତେ ଝିଅ କେତେ କା ଗୋରୁ ଗାଈ ହେଲା କେତେ ମଣିଷ ଭାସିଗଲେ କାହିଁକି ଏମତି କି ବେଳେବେଳେ ଆସୁଚି ଏମିତି ହୁଅନ୍ତା ଏକା ଥରେ କିଛି ଗୋଟା ହୁଅନ୍ତା ସମସ୍ତେ ସମସ୍ତଙ୍କୁ ଦେଖି ପାରନ୍ତେନି ବାସ ଜୀବନ ଚାଲିଯାଆନ୍ତା ଏମିତି କାହା ଠାରୁ ଉଁ କା ପରିବାର ଠାରୁ ଗୋଟେ ପରିବାର ଠାରୁ ଗୋଟେ ପୁଅକୁ ଛଡେଇ ନବା ଗୋଟେ ସ୍ୱାମୀ ସ୍ତ୍ରୀ ଠାରୁ ଗୋଟେ ସ୍ୱାମୀ କି ଛ
ଏ ଶୁଣୁନାହାନ୍ତି ଆମ ଗ୍ରାମରେ ଯେମିତି ଗୋଟେ ମା ର ପିଲାପିଲି ହଉନଥିଲା ତ ସେଇ ଦଶ ବର୍ଷ କେତେ ପୂଜା କେତେ ଓଷା କରିଲା ପରେ ଦଶ ବର୍ଷ ପରେ ଅପେକ୍ଷା କଲା ପରେ ତା କୋଳକୁ ଗୋଟେ ସନ୍ତାନ ପୁତ୍ର ସନ୍ତାନ ଉମ ଟେ ଦେଇଥିଲେ ଭଗବାନ। ତାପରେ ମାନେ ଏମିତି ଭଗବାନ ଦେଲ ଦଉନଥିଲ ନାଇଁ। ସେ ଯେମତି ନାଇଁ ସେମିତି ରହିଯାଇଥାନ୍ତେ ଏଇ କରୋନା ମହାମାର ରି ରି ଏଇ ଏତେ ସୁନ୍ଦର ପିଲା ସିଏ ଏତେ ଭଲ ପିଲା। ତାକୁ ତା ଜୀବନ ଟା ସେଇଥିରେ କରୋନା ମହାମାରୀରେ ଚାଲିଗଲା ମାନେ ଅଟ ଅଟ ଅଠେଇସି, ପଚିଶି, ସତେଇସ, ଛବିଶ ବର୍ଷ ର ପିଲା ସିଏ କଣ ସିଏ ଉମ ବା ତା ମା ପୁରା ପାଗଳ ହେଇଗଲେ। ତ ଦଉନଥିଲ ତ ନାଇଁ କଣ? ସେମତି ହୁଁ ସେମିତି ଆଉ ଗୋଟେ ଘଟଣା ଘଟିଲା କି ଉମ ସେଇ କରୋନା ବେଳେ ଅଁ ନା କରୋନା ଏ ହଉ କରୋନା ନା ଏ ଯୋଉ ବାତ୍ୟା ହେଇଥିଲା ଯାଇଥିଲେ ଉମ ଉମ କଣ୍ଟ ଅଁ ଉମ ବାଣ୍ଟିବାକୁ ଯୋଉ ରିଲିଫ ବାଣ୍ଟନ୍ତି। ଯାଇଥିଲେ ଜଣେ ଆମର ସେମତି ବାପାଙ୍କର ବନ୍ଧୁ ହେବେ ସେ ଯାଇଥିଲେ ବାଣ୍ଟିବାକୁ ତାଙ୍କୁ ଏମତି କଣ କି ଜ୍ଵର ହେଲା କି କଣ? ଅଁ ଅଁ ମୋର ଠିକ ସେ ମନେ ନାହିଁ ତାଙ୍କର ଏମତି କଣ ଦେହ ଖରାପ ହେଲା। ତାପରେ ସିଏ ତାଙ୍କ କୁ ସେମତି ଉମ ଜର ଫର ହେଲା, ମେ ଡାକ୍ତ ଡାକ୍ତରଖାନାରେ ବହୁତ ଦିନ ପଡି ରହିଲେ। ଡାକ୍ତର ବହୁତ ପଇସା ନେଲେ। ତାପରେ ମଧ୍ୟ ସିଏ ଭଲ ହେଲେନି। ଆମେ ଆମ ଠାକୁରଙ୍କୁ ପାଖରେ ଘରେ ଘରେ ତାଙ୍କ ପାଇଁ ଦୀପ ଲଗା ହେଇଛି। ଠାକୁରଙ୍କୁ ଡକା ହେଇ ଇଛି। ମାନସିକ ହେଇଛି। କିନ୍ତୁ ସିଏ ବି ମଧ୍ୟ ଉମ ତାଙ୍କ ଜୀବନରେ ମଧ୍ୟ ଗଲା ସିଏ ବି ରହିଲେନି। ତାଙ୍କର ଗୋଟେ ଛୋଟ ଝିଅ ଆଉ ଉଁମ ତାଙ୍କ ସ୍ତ୍ରୀ କି ତାଙ୍କ ମା ଆଉ ତାଙ୍କର ସ୍ତ୍ରୀ ଥିଲେ ଗର୍ଭବତୀ ମ ଥିଲେ। ତ ତାଙ୍କ ସି ସିଏ ଯିବା ପରେ ପରେ ତାଙ୍କର ଗୋଟେ ପୁତ୍ର ସନ ତାନଟିଏ ଜନ୍ମ ନେଲା।
ହୁଁ ହେ କେତେ ବଡ ଦୁଃ
ସିଏ ଜାଣିଥିଲା ସିଏ ତା ବାପା।
ଏ ମା ସେ ମା ର ଅବସ୍ଥା କଣ ହଉଥିବ? ଜନ୍ମ ହବା ଶିଶୁ କେବେ ବାପାକୁ ଦେଖି ବିି ପାରିଲାନି। ହଁ ବା ଭଗବାନ କାହିଁକି? ହଁ ବା। ହୁଁ। କାହିଁକି ଏମିତି ଭଗବାନଙ୍କର କି ଲୀଳା?
ତେବେଳେ ଜିନିଷ ଆସୁଛି। କେତେବେଳେ କରୋନା ମହାମାରୀ ତ କେତେବେଳେ ବାହାନଗା। ଆ। ଅଁ ରେଳ ଯୋଉ ଦୁର୍ଘଟଣା ତ କେତେବେଳେ ହଇଯା କେତେବେଳେ କଲେରେ ଆସୁ ଚିତ ତ କେତେବେଳେ ଅଚିହନା ବ୍ୟାଧି ଆସୁଛି, ସେଥିରେ। ବହୁ ବହୁ ଜନକ ସଂଖ୍ୟାର ଲୋକମାନଙ୍କର ଜୀବନ ପଳେଇ ଯାଉଛି। କା ସେଥିରେ କା କାର ମା, କାର ବାପା, କାର ଭାଇ, କାର ଭଉଣୀ। କାର ସ୍ତ୍ରୀ, କାର ସ୍ୱାମୀ, ଇଏ।
ହଁ ପା, କୁହନି କୁହନି ଉମ ଏମିତିଆ ସବୁ। ଏମିତି ସବୁ ଭଗବାନ ବେଳେ ବେଳେ କାହିଁକି ଏମତି କରୁଛନ୍ତି? ଭାବିଲେ ଡର ଲାଗୁଚି।
ଡର ଲାଗେ ବେଳେ ବେଳେ ତ କାହାକୁ ଜଗନ୍ନାଥଙ୍କ ପାଖରେ ଆମେ ପ୍ରାର୍ଥନା କରୁ କି ସେମତି
ନହଁ ବା ଏ ଦୁଃଖ କାହା ଜୀବନରେ ନ ଆସୁ। ହେଲା। ପଡେ ଗୋଡେ ମାଆ କୁ ଗୋଟେ ଛୋଟା କେମ୍ପା କରି ବରଙ୍ଗ ତା ପୁଅ କୁ ତା ମା ପାଖରେ ରଖନ୍ତୁ। ତାକୁ ଜୀବନରେ ବଞ୍ଚେଇକି ରଖନ୍ତୁ ଲୋ।
ହଁ।
ନା ନାଇଁ କଉନ।
ଠିକ କହିଲେ।
ହୁଁ। ଏମତି କାହିଁକି କରୁ ପ୍ରଭୁ, ନିଜେ ତ କାଳିଆ ସାଆନ୍ତ, ଚକା ଆଖି, ନିଜେ ତ ଭାଇ ଭଉଣୀକୁ ସାଥିରେ ଧରି ପରି ଛୁଆରା ଧରି ବସିଛନ୍ତି ହେଲା।
ହୋଉ ଭାଉଜ ଆଉ ଆମେ ପୁଣି କେତେବେଳେ କଥ ଥା ହବା ରହିଲି ଶୁଭ ସନ୍ଧ୍ୟା।
ହାଉସୁ ବାସନ୍ତି।